ହାଲୋ
ହ୍ୟାଲୋ
ଏଇ ଶୋଇଛି ଆଉ
ହଁ ହଁ ଶୋଇଛୁ ଖାଇସାରିଲୁଣି।
ହଁ।
ହୁଁ ହୁଁ ଆଉ ଦେ ପା ସବ ଭଲ ଅଛି?
ହଁ ହଉ ଭଲ ଅଛି।
ହୁଁ ହୁଁ ଆଉ ଖାଇବା ସରିଲାଣି?
ହଁ ଖିଆ ସିଆ ସବୁ ସରିଲାଣି।
ଓହୋ ତମର ଲକ୍ଷ୍ମୀ ପୂଜା ହାଡ କେମିତି ହଉଛି? ଗଣେଶ ପୂଜା ଗଣେଶ ଗଣେଶ ପୂଜା କୁଦୁରୁକୁଣୀ ଏନ କଣ କରୁଛ?
ସବୁ ଭଲ।
ହୁଁ ହୁଁ ଆଉ ପାରୁଛ
ହଁ ସବୁ ଏ ଯଉ କରୁଛୁ ସବୁ ଆଉ
ହଁ ହଁ। ଆଉ ଖାଇବା ପିବା ସବୁ ସରିଲାଣି ନା।
ହୁଁ। ଆଉ
ଆଉ
ଆଉ କଣ କୁହ?
ଆଉ ସବୁ ତ ଦେହ ଭଲ ଅଛି ନା, ଲକ୍ଷ୍ମୀ ପୂଜା ଆଉ କଣ ସବୁ
ହଁ ଆଉ ସବୁ ଭଲ।
ହଁ, ଆଉ କଣ କରୁଛ?
ହଁ ସବୁ ଭଲ।
ହୁଁ ହୁଁ। ଇମତି କଣ କରୁଛ, ଲକ୍ଷ୍ମୀ ପୂଜା କଣ କେମିତି
ହଁ ହେନା ସବୁ ଭଲ କରୁଛୁ ତ।
ଖିଆ ପିଆ ଦେଉଛନ୍ତି, ଧଇଁ ଦୂଷା ଲକ୍ଷ୍ମୀ ମୂଷା। ଆଉ ଆପଣଙ୍କର କୁହ। ହ୍ୟାଲୋ। ହାଲୋ।